ଲୋ
ଆଜ୍ଞା ନମସ୍କାର।
ହଁ ଆଜ୍ଞା ବହୁତ ବହୁତ ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କଣ କରୁଥୁଲେ?
ନାଇଁ ଏଇ ବସିଥିଲି ଆପଣ?
ହଁ ସେଇ ବସିଚି ଆଉ କଣ କରିବା ଏଇ ଜଳଖିଆ ଟିକେ ଖାଇକି ବସିବା କଥା ଆଉ।
ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି? ଘରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ଆଜ୍ଞା ଘରେ ସମସ୍ତେ ଭଲ ସବୁ ଠିକ ତ।
ତିଆରି ଚାଲିଛି ସନ୍ତୁଳା ହେଲେ ରୁଟି ଖାଇବି ଆଉ।
ଆଚ୍ଛା ସନ୍ତୁଳା ନା ମାନେ ଉଁ ସନ୍ତୁଳିତ ଆହାର ଖାଉଛନ୍ତି ନା?
ହଁ ଏଇ ସନ୍ତୁଳା ଜୀବନରେ ଆ ମାନେ କୁହାଯାଏ ଯେ ସନ୍ତୁଳା ସନ୍ତୁଳିତ ଆଉ ସନ୍ତୁଳନ
ଆଚ୍ଛା।
ତିନିଟା ଯାକ ଜୀବନରେ ବେଶ୍ ଜରୁରୀ।
ନିଶ୍ଚିତ ନିଶ୍ଚିତ। ନାଇଁ ସନ୍ତୁଳନ ଟା ତ ଜୀବନ ପାଇଁ ନିହାତି ଜରୁରୀ ଯଦି ସନ୍ତୁଳନ ଠିକ ନ ରହିବ ତାହେଲେ ଜୀବନ ଆପଣ ଠିକ୍ ରେ ଅତିବାହିତ କରିପାରିବେନି ସବୁ ଜିନିଷରେ ଏ ସନ୍ତୁଳିତ ଉଁ ହେଲେ ଯାଇକି ଆପଣଙ୍କ ଜୀବନ ଠିକ୍ ରେ ଚାଲିବ। ସେ ପ୍ରେମରେ ହଉ ପାଠରେ ହଉ। ସାଠରେ ହଉ ସବୁ ଜିନିଷରେ ସନ୍ତୁଳନ ଦରକାର ନା କଣ କଣ କହୁଛନ୍ତି?
ହଁ ନିଶ୍ଚୟ ନିଶ୍ଚୟ ଖାଦ୍ୟରେ ସବୁବେଳେ ସନ୍ତୁଳା ଦରକାର। ମାନସିକତାରେ ସବୁବେଳେ ସନ୍ତୁଳନ ଦରକାର ଆଉ ଜୈବ ବିବିଧ ତା ରେ ସବୁବେଳେ ସନ୍ତୁଳିତ ହେଇ ରହିବା ନିହାତି ଦରକାର। ନହେଲେ ନା ଧରା ପୃଷ୍ଟ ବ ଞ୍ଚିବ ନା ଏଇ ମଣିଷ ଟା ବଞ୍ଚିବ। ତ ସେଇ ସନ୍ତୁଳା ଆଉ ସନ୍ତୁଳିତର କଥାରେ ମନେ ପଡିଲା।
ଦେଖନ୍ତୁ ଏତେ ଅବସ୍ଥାର ପିଲାମାନେ ଆଜ୍ଞା।
ହଁ କୁହନ୍ତୁ।
ହଁ କୁହନ୍ତୁ କଣ ମନେ ପଡିଲା ଆପଣ?
ନାଇଁ। ହଁ ନାଇଁ ମୁଁ କହିଲି ଯେ ମାନେ ଜୀବନ ଟା ଯୋଉ ସନ୍ତୁଳା ଜୀବନ ବୋଲି କୁହାଯାଏ। ଜୀବନଟା ସନ୍ତୁଳା ନ ହଉ କିନ୍ତୁ ଖାଦ୍ୟରେ ସନ୍ତୁଳା ସବୁବେଳେ ରହୁ। ଏଇଥିପାଇଁ ଏ କଥା କହିଲି ଯେ ସନ୍ତୁଳା ଟା ଦେହ ପାଇଁ ଭଲ ତ ଯେତିକି କିନ୍ତୁ ସନ୍ତୁଳା ଖାଇବା ଦ୍ଵାରା ଆମ ଶରୀରରେ ଯୋଉ ପାଚନ ପ୍ରକ୍ରିୟା ଟା ସଠିକ ଭାବରେ ହେଇପାରିଥାଏ।
ଆଜ୍ଞା ଆଜ୍ଞା।
ହଁ ତାପରେ ସନ୍ତୁଳା ଖାଇବା ଦ୍ଵାରା ଆମର ଯୋଉ ବର୍ତ୍ତମାନ ସମୟରେ ଯୋଉ ବିଭିନ୍ନ ପ୍ରକାର ତେଲ ମସଲା ଜା ତୀୟ ଖାଦ୍ୟ ଖାଇବା ଦ୍ବାରା ଶରୀରରେ ଯୋଉ ପରିବର୍ତ୍ତନ ଆସେ। ବା ଶରୀର ଉପରେ ଯୋଉ କ୍ଷତିକାରକ ପ୍ରଭାବ ପକାଏ। ଯେପରିକି ଏସିଡିଟି ହଉ ଗ୍ୟାସ୍ ସମସ୍ୟା ହଉ। ବାନ୍ତି ହଉ କିମ୍ବା ଯୋଉ ଓବେ ସି ଟି ବା ମେଦବହୁଳ ତା ହଉ ପ୍ରାୟ ସବୁ କୁ କିଛି ପରିମାଣରେ ହ୍ରାସ କରିବା ପାଇଁ ତଥା ମାନେ ସବୁ ଭିତରେ ଯୋଉ ସେଇ ସନ୍ତୁଳନା ରକ୍ଷଣ କରିବା ର ରକ୍ଷା କରିବା ପାଇଁ ମୁଁ ଭାବେ ଯେ ସନ୍ତୁଳା ଟା ବୋଧେ ସବୁଠାରୁ ଶ୍ରେଷ୍ଠ ମାଧ୍ୟମ।
ନାଇଁ ସନ୍ତୁଳା ମାନେ କଥାଟା ଆସିଲେ ଲୋକମାନେ ଭାବନ୍ତି ଯେ ସ ମତେ ଲାଗେ ବୋରିଂ ମାନେ ବିରକ୍ତିକର ଜିନିଷରେ ଲୋକ ନେଇଯାଆନ୍ତି। ଯେମିତି ମାନେ ସନ୍ତ ଆପଣ କହିଲେ ସନ୍ତୁଳା ଜୀବନ ସନ୍ତୁଳା ଖାଦ୍ୟ ଆପଣ ବି ମାନେ ବି ବିରକ୍ତିକର ଭାବରେ କହିଲେ ମାନେ ବିରକ୍ତ ଲାଗେ। ଦେଖନ୍ତୁ ନିଶ ଟା ଉପାୟରେ ସେତେ କରିଥିବେ। ତାରରେ ଥାଏ ସେ
ହୁଁ।
ସବୁ ମାନେ ବେଳେ ସହରୀ ଜୀବନ କଥା ଦେଖିବେ ସହରୀ ଜୀବନ ସହରୀ ଲୋକ ମାନଙ୍କ ଜୀବନ କଣ? ଅଧିକ ଚାକଚକ୍ୟରେ ପରିପୂର୍ଣ୍ଣ ସେ ବାର୍ ଯିବେ ହୋଟେଲ ଯିବେ। ଡ୍ୟାନ୍ସ କରିବେ। ସେ ମଲ୍ ଯିବେ ଆପଣ ଦେଖିଥିବେ। କିନ୍ତୁ ଆମ ଗାଁ ଗହଳିରେ କଣ? ମାନେ ଶାଗ ପଖାଳ ଟିକେ ଆମେ ଖାଇଲେ ଘରେ ରହିଲେ କିଛି ବ୍ୟାୟାମ କଲେ। ଘରର କିଛି କାମ କଲେ। ତେଣୁ ଆପଣ ଦେଖିଥିବେ ମାନେ ସହରୀ ଲୋକଙ୍କୁ ଯୋଉ ଯୋଉ ମେଦବହୁଳତା କଥା କହିଲେ କିମ୍ବା ଡାଇବେଟିସ୍ କଥା ହଉ। କିମ୍ବା ବିଭିନ୍ନ ପ୍ରକାର ରୋଗ ଏତେ ରୋଗ ଗାଁର ଗହଳିର ଲୋକଙ୍କୁ ହୁଏନି। କଣ ପାଇଁ ନା ତାଙ୍କ ଜୀବନ ଟା ସେମିତି ସନ୍ତୁଳିତ ହେଇ ଆସିଛି ସେ ସାଧା ଜିନିଷ କିଛି ବାଡିରୁ କିଛି ପନିପରିବା ଖାଇଲେ। ମାନେ ବାଡିରେ କାମ କଲେ ସେଇ ବାଡିରେ ପୁଣି ସେଥିପାଇଁ ତାଙ୍କୁ ଏତେ ରୋଗ ବାଗ ହୁଏନି। କାହିଁକି ନା ସବୁବେଳେ ମଣିଷଟା କଣ? ଚଲାବୁଲା କଲା ଯୋଉ ସନ୍ତୁଳନ ରକ୍ଷା କରିକି ଜୀବନ ଟା ତାର ଚାଲିଲା। କିନ୍ତୁ ସେହି ସନ୍ତୁଳନଟା ସହରୀ ଲୋକମାନଙ୍କ ଭିତରେ ଆସିପାରୁନାହିଁ। ନା କଣ କହୁଛନ୍ତି?
ହଉ ମୁଁ ଏଥିରେ ପୂର୍ଣ୍ଣ ସହମତ ପ୍ରକାଶ କରିବି। ଯେ ଗ୍ରାମ ଗ୍ରାମରେ ରହୁଥିବା ବା ଗ୍ରାମ୍ୟ ଜୀବନରେ ଲୋକମାନଙ୍କର ଖାଦ୍ୟ ବହୁ ପରିମାଣରେ ସନ୍ତୁଳିତ। ସେମାନଙ୍କର ମାନସିକତା ମଧ୍ୟ ବହୁ ପରିମାଣରେ ସନ୍ତୁଳିତ ଭାବନା ମଧ୍ୟ ସନ୍ତୁଳିତ। ତ ଚିନ୍ତାଧାରା ମଧ୍ୟ ସ ତୁଳା ବିଶେଷ କରି ଜୀବନ ଶୈଳୀ ମଧ୍ୟ ସନ୍ତୁଳିତ ସେ ରାତିରେ ଉପଯୁକ୍ତ ସମୟରେ ଶୁଅନ୍ତି ସକାଳେ ଉପଯୁକ୍ତ ସମୟରେ ଉଠନ୍ତି। ସେ ସେମିତି ଚାଷୀ ଘର ଛୁଆ ଯେମିତି ମନରୁ ଚାଷୀ କର୍ମରେ ଚାଷୀ ଭାବନାରେ ବି ଚାଷୀ। ତେଣୁ ସେ ସେଇ ଶାଗ ପଖାଳକୁ ନିଜର ସବୁଠାରୁ ଶ୍ରେଷ୍ଠ ଖାଦ୍ୟ। ସେଇ ନିଜ ବାରି ପରିବାରରେ ପ୍ରସ୍ତୁତ ସନ୍ତୁଳା କୁ ତାଙ୍କର ମାନେ ସବୁଠାରୁ ଶ୍ରେଷ୍ଠ ତରକାରୀ ବୋଲି ସେମାନେ ଭାବନ୍ତି।
ଆଜ୍ଞା।
ତେଣୁ ତାଙ୍କ ଜୀବନରେ ସନ୍ତୁଳନ ରଖିବା ଟା ସମ୍ପୂର୍ଣ୍ଣ ଭାବରେ ସମ୍ଭବପର ହେଇପାରେନି। ଆଉ ୟା ପରେ ଯଦି ସନ୍ତୁଳିତ ଖାଦ୍ୟ ହଁ କୁହନ୍ତୁ କୁହନ୍ତୁ।
ନାଇଁ ସନ୍ତୁଳନ ଯଦି ରକ୍ଷା ନହଇ ପାରିବ। ଆପଣ ଦେଖୁଥିବେ ଯୁବପିଢିର ମାନେ ବହୁତ ପିଲା କଣ କରୁଛନ୍ତି। ନାଇଁ ସନ୍ତୁଳନ ରକ୍ଷା ନ କରିପାରିକି କିଏ ଜୀବନ ହାରି ଦଉଛି। କିଏ କୁଆଡେ ମାନେ ପାଗଳା ହେଇଯାଉଛି ବହୁତ ଜିନିଷ ଆପଣ ଦେଖୁଥିବେ। କଣ ପାଇଁ ନା ଯେହେତୁ ସେ ଭାବନା ଆଉ ବାସ୍ତବିକତା ଭିତରେ ସନ୍ତୁଳନ ରକ୍ଷା ହେଇପାରୁନି ଠିକ୍ ସେ ସେ ଭାବୁଛନ୍ତି ଗୋଟେ ଜିନିଷ କିନ୍ତୁ ହେଇଯାଉଛି ଆଉ ଗୋଟେ ଜିନିଷ। ସେ ପ୍ରେମ କରୁଥିବେ ଭାବିଥିବେ ବାସ୍ତବତାରେ ମାନେ କଣ ଭାବନାରେ ଭାବିଥିବେ ଯେ ମୁଁ ଏଇ ଝିଅକୁ ଭଲ ପାଇଲି ଏଇ ଝିଅ ମୋର ହବ କିନ୍ତୁ ବାସ୍ତବତା ଯେତେବେଳେ ବାସ୍ତବରେ ସେ ଝିଅ ଯେତେବେଳେ ଦୂରେଇ ଯାଉଛି ସେ ବାସ୍ତବତାକୁ ସ୍ୱୀକାର କରିପାରୁନାହାନ୍ତି ଉଁ ଭାବନାରେ ଭାବ କହୁଥିବେ ମୁଁ ବହୁତ ଟଙ୍କା ରୋଜଗାର କରିବି ଏୟା କରିବି ସେୟା କରିବି ଘର ପାଇଁ ଏମିତି କରିବି ଗାଡ଼ି କରିବି ଘୋଡ଼ା କରିବି କିନ୍ତୁ ବାସ୍ତବତାରେ ଯେତେବେଳେ କିଛି ନ କରି ପାରୁଛନ୍ତି ବହୁତ ଭାଙ୍ଗି ପଡୁଛନ୍ତି ମର୍ମାହତ ହଉଛନ୍ତି ବାଧ୍ୟ ହେଇକି କଣ? ଜୀବନ ହାରି ଦଉଛନ୍ତି ତେଣୁ ବାସ୍ତବିକତା ଭାବ ଭାବନା ଭିତରେ କରିବା ନିହାତି ଦରକାର।
ହଁ ମୁଁ ନିଶ୍ଚିତ ଭାବରେ ଏ କଥାରେ ରାଜି ହେବି ଯେ ଥିପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ହଉଛି ମାନସିକ ସନ୍ତୁଳନ। ଯଦି ବର୍ତ୍ତମାନ ଆମେ ଖାଦ୍ୟ ସନ୍ତୁଳନ ପରେ ଯଦି ଆସିବା ତାହେଲେ ବର୍ତ୍ତମାନ ମାନେ ପୁରୁଣା ବିଷୟବସ୍ତୁ ହଉଛି ମାନସିକ ସନ୍ତୁଳନ। ମାନସିକ ସନ୍ତୁଳନ ହଉଛି ଏଇଟା ଯେ ଜୀବନ ପ୍ରତି ମୁହୂର୍ତ୍ତରେ ଖରା ବି ଛାଇ ବି ଆସୁଛି। ଆସୁଥିଲା ଆସିବ। ଖାଲ ଢିପ ଆସୁଥିଲା ଆସୁଛି ଆସିବ।
ଆଜ୍ଞା।
ସେମିତି ଯୋଉ ଆପଣ ଯୋଉ ବିଷୟ ବସ୍ତୁ କୁ ନେଇକି କହିଲେ ସେଇଟା ମଧ୍ୟ ଜୀବନର ସବୁଠାରୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ପୃଷ୍ଠା ବୋଲି ମୁଁ ଭାବେ।
ଦେଖନ୍ତୁ ଖରା ହଁ ଖରା ଆଉ ଛାଇ ଉଭୟ ଯେମିତି ଗୋଟେ ମୁଦ୍ରାର ଦୁଇ ପାର୍ଶ୍ଵ। ତେଣୁ ଯଦି ଖରା ନହବ ଛାଇ ହବନି ଯଦି ଛାଇ ନହବ ମାନେ ଖରାର ମହତ୍ୱ ବି ଆମେ ଜାଣିପାରିବାନି।
ଯଦି ଇ ପୃଥିବୀ ପୁରା ଅନ୍ଧାର ହେଇଯିବ ସବୁବେଳ ପାଇଁ ମାନେ ଜୀବଜଗତ ଚାଲିପାରିବନି। ଯଦି ପୃଥିବୀ ପୁରା ଆଲୋକିତ ହେଇକି ସବୁବେଳ ପାଇଁ ରହିଯିବ ତାହେଲେ ଜୀବନ ବି ଚାଲିପାରିବନି। ତେଣୁ ଖରା ବି ଆମକୁ ଦରକାର ଛାଇ ବି ଆମକୁ ଦରପାର ଦରକାର। ଯେମିତି ଭଗବାନ ସୃଷ୍ଟି କରିଛନ୍ତି କିଛି ମାନେ ଏଇ ସନ୍ତୁଳନରେ ପୃଥିବୀ ସୃଷ୍ଟି ହେଇଛି। ବାର ଘଣ୍ଟା ଖରା ହବ ବାର ଘଣ୍ଟା ଛାଇ ମାନେ ରାତି ହଉଛି। ସବୁକୁ ନେଇକି ଜୀବନ ଚାଲିଛି। ତାକୁ ନେଇକି ଆମେ ସେଇ ମାନସିକତାରେ ଚାଲିବା ଦରକାର ଯେ ଯଦି ଆଜି କିଛି ଭଲ ହଉଛି ଆମ ଜୀବନରେ କାଲି ବି କିଛି ଖରାପ ହେଇପାରେ ଯଦି ଆଜି କିଛି ଖରାପ ହଉଛି ଜୀବନ ରେ ତ କାଲି ବି କିଛି ଭଲ ହେଇପାରେ। ତାକୁ ଧରିକି ଜୀବନକୁ ଆଗକୁ ନବାକୁ ପଢ଼ିବ ପଡ଼ିବ।
ନିଶ୍ଚିତ ଭାବରେ।
ନାଇଁ ମୁଁ ସହରୀ ଯୋଉ ଲୋକଙ୍କର ଅଭ୍ୟାସ କଥା କହିଛି ସେମାନଙ୍କର ଖାଦ୍ୟ ଗୁଡ଼ା ଯେମତି ଇନସଟାଣ୍ଟ ସେମାନଙ୍କର ଥର୍ଡ ପ୍ରୋସେଶ୍ ଗୁଡ଼ା ମାନେ କାହିଁକି ନା ସେମାନେ ଇନ୍ସ ଇନଷ୍ଟାଣ୍ଟଲି କାହାକୁ ଆଗ୍ରହ କରିଦିଅନ୍ତି ପୁଣି ଇନଷ୍ଟାଣ୍ଟଲି କାହାକୁ ଅନାଗ୍ରହ କରିଦିଅନ୍ତି। ଯୋଉଟା ଯୋଉ ବିଷୟବସ୍ତୁ କଥା ଆପଣ କହିଲେ ଯେନା ହଠାତ୍ ସେମାନଙ୍କ ମନକୁ କାହିଁକି ନା ସେମାନଙ୍କର ଜୀବନ ଶୈଳୀ ଟା ସେମିତି ଆଜି ଏଇ ଦୋକାନ ର ଏଇ ଜିନିଷ ଯଦି ଭଲ ଲାଗିଲା କାଲି ସେଇ ପ୍ରାଇସରେ ଯଦି ଆଉ ଟିକେ ବେଟର ଜିନିଷ ମିଳିଗଲା ତାହେଲେ ସେମାନେ ସେ ବେଟର ପ୍ରାଇସ୍ ଟାକୁ ଗ୍ରହଣ କରିନିଅନ୍ତି ଜୀବନରେ ଯଦି ଏଇଟାକୁ ଆମେ ବା ମାନେ ମୁଁ ବା ତ ଅନୁଭ ମାନେ ଅନୁଭୂତି ତ ମୋର ସେମିତି କିଛି ନାହିଁ ମୁଁ ଯାହା ମାନେ ନିଜେ ପର୍ଯ୍ୟବେକ୍ଷଣ କରିକି ଏଟା ଅନୁଧ୍ୟାନ କରିଛି ନିଶ୍ଚିତ ଭାବରେ ସେ ସେଥିପାଇଁ ଆମେ କେବେ ଦୁଃଖ ପ୍ରକାଶ କରିବାନି ଯେ ବୋଧେ ଜଣେ ମୋ ମାନେ ଜଣେ ଜଣଙ୍କ ଭଲ ଗୁଣ ଦେଖି ପାରିଲାନି ବୋଲି ସେ ଅନ୍ୟଟା ତାକୁ ଠିକ ଦେଖାଗଲା। ତ ଦେଖି ଆମେ ଭଲ ହବା ନହବା ଆମ ଉପରେ ନିର୍ଭର କରେ କିନ୍ତୁ ଆ ଯୋଉ ଯୋଉ ଦେଖିବାର ଶୈଳୀ ଦୁନିଆଟିକୁ ସେଇଟା ନିଜ ସନ୍ତୁଳନ ସେଟା ନିଜର ମାନସିକ ସନ୍ତୁଳନ ସେଇଟା ଚାହିଁଲେ ମଧ୍ୟ କେହି କାହାକୁ ସି କ୍ଷା ଦେଇପାରିବେ ନାହିଁ।
ଆଜ୍ଞା।
ସେଥିପାଇଁ କଠୋର ତପସ୍ୟା ଦରକାର, ଗଭୀର ଭାବନା ଦରକାର।
ନାଇଁ ଏତେ ତପସ୍ୟା ଭାବନା କରିବା ପାଇଁ ତ ମଣିଷ ପାଖରେ ଅବଶ୍ୟ ସମୟ ନଥାଏ। ମାନେ ସେତିକି ଆପଣ ନିଜକୁ କଣ ସ୍ଥିର କରିପାରିଲେ ହିଁ ଯୋଉ ଆପଣ ତପସ୍ୟା ଆଉ ମାନସିକତା କହି କହିଲେ ସେଇଗୁଡା ସୁଦୃଢ ହେଇପାରିବ। ଆଉ ଯଦିଓ ସବୁ ବ୍ୟକ୍ତି ଏଟାକୁ ମାନେ ଉ ଉପଯୋଗ କରିବାରେ ସମର୍ଥ ହେଇନ ପାରନ୍ତି କିନ୍ତୁ ଉ ଆମେ ଯେ ମୁଁ ବି ଆପଣଙ୍କ ସାଙ୍ଗରେ କଥା ହେଇକି ଜାଣିପାରୁଛି ଯେ ଆପଣଙ୍କର ମାନ କତା ଅତି ସୁଦୃଢ଼ ଅଛି। ଆଉ ଆପଣ ବି ଆପଣଙ୍କର ବି ଦାୟିତ୍ଵ ଅଛି ଆପଣଙ୍କ ପାରିପାରସ୍ଵିକ ଲୋକ ଆ ଯିଏ ବି ଅଛନ୍ତି। ତାଙ୍କ ମାନସିକତାରେ ବି ଟିକେ ସନ୍ତୁଳନ ଆଣନ୍ତୁ, ଯେମିତି ସନ୍ତୁଳିତ ଆଧାର କହିଲେ। ସନ୍ତୁଳିତ ଖାଦ୍ୟ କହିଲେ, ସେମିତି ମାନସିକତାରେ ବି ସନ୍ତୁଳନ ଆସିବା ଦରକାର। ତେଣୁ ଆପଣ ବି ସେମାନଙ୍କୁ ସାହାଯ୍ୟ କରନ୍ତୁ, ସନ୍ତୁଳନ ଆଣିବାରେ ଆଉ ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ ଭଲ ଲାଗିଲା ମାନେ ସନ୍ତ ସନ୍ତୁଳିତ କଥାବାର୍ତ୍ତା ଗୋଟେ ହେଲା ଆମର ଆଜି ମୁଁ ଜାଣିବାରେ।
ହଁ ସେଇ ସନ୍ତୁଳିତ ସ ମ୍ପର୍କରେ ମାନେ ସଂସାର ସୁନ୍ଦର ହେଇ ଉଠେ।
ଆଜ୍ଞା ଆଜ୍ଞା ଆଜ୍ଞା ଠିକ ଅଛି। ହଁ ଯାଆନ୍ତୁ ଆପଣଙ୍କର ସନ୍ତୁଳା ରୁଟି ମାନେ ହେଇଯିବଣୀ ଜଳଖିଆ ଖାଇକି ସନ୍ତୁଳିତ ଜୀବନ ଅତିବାହିତ କରନ୍ତୁ, ଆଜ୍ଞା।
ବହୁତ ବହୁତ ଧନ୍ୟବାଦ ଆଜ୍ଞା।
ବହୁତ ବହୁତ ଧନ୍ୟବାଦ ଆଜ୍ଞା।